ହଁ ହଁ ନମସ୍ ସାର୍ ଭଲ ଅଛନ୍ତି ଆପଣ?
ହୁଁ। ଭଲ ଅଛି। ଆପଣ ଭଲ ଅଛନ୍ତି?
ହଁ ଭଲ ଅଛି। ଆଉ କଣ ଖାଇବା ପିଇବା ସରିଲାଣି ବୋଧେ। ବୋହୁତ ଲେଟ୍ ନାଇଟ୍ ବି ହେଇଗଲାଣି। ଉଁ କୁଁ ଆଉ କଁ କରୁଥୁଲେ? ମୁଁ ଉଁ ଗୋଟେ କଥାଟେ ପଚାରିବା ପାଇଁ ଚାହୁଁଥିଲି। ଗୋଟେ ଟପିକ୍ ଓପରେ ହୁଁ ଗୋଟେ ଟ ଟପି ଟପିକ୍ ଓପରେ ଗୋଟେ ଖାଲି ଗୋଟେ ଟପିକ୍ ର ହଁ ମୁଁ ଗୋଟେ ଟପିକ୍ ଉପରେ ଆପଣଙ୍କୁ କଥା ପଚାରିବା ପାଇଁ ଚାହୁଁ ଶୁଣନ୍ତୁ କଥାଟା ହେଉଚି ହଁ ହଁ କୁହନ୍ତୁ କୁହନ୍ତୁ। ମୁଁ ଗୋଟେ ଟପିକ୍ ଉପରେ କଥା ପଚାରିବା ପାଇଁ ଚାହୁଁଥୁଲି।
ହୁଁ ପଚାର ହଁ ମୁଁ ଚେଷ୍ଟା କରିବି ଆପଣଙ୍କର ଉତ୍ତରଟା ଦବା ପାଇଁ ମୋ ଦ୍ଵାରା ଯେତିକି ହେଇପାରିବ ପଚାରନ୍ତୁ।
ହଁ ମୁଁ କହୁଚି କି ଜବ୍ ଆଉ ଷ୍ଟଡ଼ି ଭିତରେ ଡିଫରେନ୍ସ କେମତି ଜଣେ ମ୍ୟାନେଜ୍ କରି ମାନେ ଯେ ସେ ଦିନିଷଟାକୁ କେମତି ଇଏ କରିପା ଜଣେ ଜବ୍ ବି କରୁଥୁବ ଆଉ ପଢ଼ା ବି କରୁଥୁବ ତ ସେ ଟାଇମ୍ ରେ ସିଏ କେମତି ସେ ଜିନିଷ
ମାନେ ଆପଣ କୋହୁଛନ୍ତି ଜବ୍ ଆଉ ଜବ୍ କରିବା ସହିତ ପାଠ ପଢ଼ାକୁ ବି କେମତି ପ୍ୟାନି କରିବେ।
ହଁ ହଁ ଟାଇମ୍ ମ୍ୟାନେଜମେଣ୍ଟ୍ କେମତି କରିପାରିବ ସେଇ ଉପରେ ଟିକେ କହିଲେ ଟିକେ ଭଲ ହବ। ଉଁ ଆପଣ ଜବ୍ କରନ୍ତି କି ପ ପଢ଼ନ୍ତି ଅବିକା?
ମୁଁ ଉଁ ଆପଣ ଯୋଉ କୋଶ୍ଚିନ୍ ଟା କରିଚନ୍ତି ସେ ଜିନିଷଟା ମୁଁ ବି କରେ ମୁଁ ପାଠ ପୁଁ ଉଁ ମାନେ ଚାକିରୀ ସହିତ ପା
ହୁଁ ଅହୋ ଆପଣ କଣ ଚାକିରି କଣ କରୁଚନ୍ତି କି?
ଆପଣ ଆଚ୍ଛା ଟି କି ଆପଣ ଉଁ ଗୋଟିଏ ସେକେଣ୍ଡ୍ ରହିପାରିବେ? ଗୋଟେ ସେକେଣ୍ଡ ରୁହନ୍ତୁ ଟିକେ ଆପଣ ଦେଖନ୍ତୁ
ହୁଁ ହୁଁ। ହୁଁ ହୁଁ ହୁଁ। ହୁଁ ହୁଁ ହଉ ନାଇଁ ତ ମୋ ଭିତରେ ଏ ଜିନିଷରେ ବ୍ୟାଲାନ୍ସ କେମତି କରିବି ସେ ବିଷୟରେ ଟିକେ ଖାଲି କୁହନ୍ତୁ। ହୋ ଜବ୍ ରିଲେଟେଡ଼୍ ନ ହୋଉ। ନାଇଁ ଜବ୍ ରିଲେଟେଡ଼୍ ନହଲେ ବି ସେ ବିଷୟରେ ଆପଣ ଡିଫରେନ୍ସ୍ ମାନେ ସେଇଟା ମେନେଜ୍ କେମତି କରିପାରିବି ସେଇଟା କୁହନ୍ତୁ ଆପଣ ତ ଚାକିରି କରୁଚନ୍ତି ତ ଆପଣ ପଢ଼ୁଚନ୍ତି ବି ତ ସେ ଦିନିଷଟା ଟାଇମ୍ ବେଲେନ୍ସ୍ କେମତି କରିବି ସେଟା ଟିକେ କହିଲେ ଟିକେ ଭଲ ହେବ କୋହୁଥିଲି। ଜବ୍ ଆଉ ଉଁ
ସବୁ କିଛି ନିର୍ଭର କରୁଚି ନିଜ ଓପରେ ସମୟ କୁ ପରିଚାଳନା କରିକି ଯଦି ଆମେ ଚାଲିବା ଚାକିରି ଆଉ ପଢ଼ାପଢ଼ିକୁ ଦିଜି ଦିଟାକୁ ଆମେ ଆରାମସେ ମ୍ୟାନେଜ୍ କରିପାରିବା ଚାକିରି ସମୟରେ ମୁଁ ମୋର ସ ସମ୍ପୂର୍ଣ ଧ୍ୟାନ ଦେଖନ୍ତୁ କାମ ଉପରେ ଦେଇଦିଏ ତାପରେ ସମସ୍ତ ଦାୟିତ୍ଵକୁ ଯେତୋଳେ ମୁଁ ମୋର ପୁରା କରେ ମୋ କର୍ମ କ୍ଷେତ୍ରରେ ସେଇ କାମ ସାରିଲା ପରେ ଅଫିସ୍ ପରେ ମିଳୁଥିବାର ଯୋଉ ସମୟ ସେ ସମୟରେ କି ବା ସକାଳ କିମ୍ବା ଯୋଉ ଛୁ ଟି ଦିନରେ ମୁଁ ମୋର ପଢ଼ା ପଢ଼ି କୁ ସମୟ ବାହାର କରିକି ଦିଏ ଏଇ ସମୟଟା ମୁଁ ଯଦି ସେ ମୁଁ ଚାହିଁବି ମତେ ମତେ ପାଠ ପଢ଼ାରେ ବି ପୁଣି ସମୟ ଦେବାର ଅଛି ତ ମୁଁ ମତେ ନିହାତି ସମୟ ଯେମିତି ବି ମିଳିବ ଆଉ ଯଦି ମୁଁ ଚାହିଁ ବିିନି ମତେ ପାଠ ପଢ଼ିବାର ନାହିଁ ତ ଦେଖିବେ। ଯେତେ ଆପଣଙ୍କୁ। ଫ୍ରୀ ଟାଇମ ମିଳୁ ଆପଣ ଆପଣଙ୍କୁ ଲାଗିବନି ଯେ ନାଇଁ ମତେ ସମୟ ମିଳୁଛି ପାଠ ପଢ଼ିବା ପାଇଁ ଆପଣ ଙ୍କ ଯଦି ମନରେ ଅଛି ଯେ ନାଇଁ ମତେ ପାଠ ପଢ଼ିବାର ଅଛି ତ ଆପଣଙ୍କୁ ନି ନିଶ୍ଚୟ ଯେମିତି ବି ସମୟ ମିଳିବ ତ ମୋର ସେଇ ହିସାବରେ ମୋର ଯେତେବେଳେ କାମ ଥାଏ। ମୁଁ ମୋ କାମ ଟାକୁ ସମ୍ପୂର୍ଣ୍ଣ ଭାବେ ଚେଷ୍ଟା କରେ ଯେ କେମିତି ଶୀଘ୍ର ଶୀଘ୍ରରୁ ଅତି ଶୀଘ୍ର।
ହ
ଭଲ ଭାବରେ ଅତି ଶୀଘ୍ରରେ ତାମାନେ ନୁହଁ ଯେ ମୁଁ ଭୁଲ କରିବି ଅତି ଶୀଘ୍ର କରି ବି ସମୟ ଦେବି ଅତି ସି ମାନେ ଅତି ଶୀଘ୍ର କରିବି କିନ୍ତୁ ଭଲ ଭାବରେ କାମଟାକୁ କରି ବି ଯେମିତିକି ମତେ ସେକେଣ୍ଡ ଟାଇମ ସେକେଣ୍ଡ। ଟାଇମ ମତେ ସେଇ ଜିନିଷଟାକୁ ପୁଣି ରେକଟିଫାଏ କରିବା ପାଇଁ ପୁଣି ମତେ ସମୟ ଦେବାକୁ ନ ପଡୁ ସ ସେଇ ହିସାବରେ ମୁଁ ଗୋଟାଏ କରିବି ଭଲସେ କରିବି ତାପରେ ଯୋଉ ସମୟ ଟା ମତେ ପୁଣି ଯୋଉ ମିଳିବ। ମତେ ଯୋଉ ଛୁଟି ସମୟ ମିଳେ ସେଇ ସମୟରେ ମୁଁ ମୋ ପାଠ ପଢ଼ାପଢିକୁ। ତା ସହ କର୍ମ କ୍ଷେତ୍ରରୁ କର୍ମ କାର୍ଯ୍ୟରୁ ଉଁ ଫେରିଲା ପରେ ବି ବହୁତ ସମୟ ଆ କୁ ରାତି ସମୟ ବି ମିଳେ ତ ସେଇ ସମୟରେ ବି ଆମେ ଆମର। ଯାହା ଯେମିତିକି ରହିଲା ଆମେ ଆସିଲା ପରେ ନିଜର ଦୈନନ୍ଦିନ ଜୀବନରେ ଯାହା। ସବୁ ଥାଏ ସେ ସବୁ କଲା ପରେ ବି ସେ ସବୁ ଭିତରେ ବି ଆମକୁ ବହୁତ ସମୟ ମିଳେ ଗୋଟାଏ ଘଣ୍ଟା ହଉ କି ଦି ଘଣ୍ଟା ହଉ ସେ ସମୟ ଯଦି ଦି ମୁଁ ଚାହିଁବି ଯେ ନାଇଁ ମୁଁ। ବାହାରେ କିଛି ମଜା ମସ୍ତିରେ ସେଇ ସମୟ ଟାକୁ ନ ଦେଇକି ମୁଁ ମୋ ପାଠ ପଢ଼ାକୁ ଦେବି। ତ ମୁଁ ସେଇ ଜିନିଷ ଯଦି ଚାହିଁବି ମୋ ମାଇଣ୍ଡରେ ଯଦି ସେଟ୍ କରିଦେବି ତ ମୁଁ ଆରାମସେ ମତେ ଯାହା ଲାଗେ ମୁଁ ଦେଇପାରିବି ଆଉ ମୁଁ ସେଇ ହିସାବରେ କରେ। ଆଉ ମୁଁ ନିୟମିତ ଗୁଟେ ନିଜର ରୁଟିନ ହିସାବରେ ରୁଟିନକୁ ଅନୁସରଣ କରେ। ହୁଁ ଯେମିତିକିି ଦେଖନ୍ତୁ। ମୋର ବିଶ୍ଵାସ ଅଛି ଯେ ମୋର ଚାକିରୀ କାର୍ଯ୍ୟ ଦକ୍ଷତାକୁ ମୁଁ। ପ୍ରଭାବିତ ଉଁ ମାନେ ପାରିବିନି। କୌଣସି ପ୍ରଭାବିତ କରିପାରିନି ପାଠପଢ଼ାକୁ ମୁଁ ମୋର ଜାରି ରଖିବି ତା ସହ ତ ମୁଁ ମୋର ଚାକିରୀକୁ ଯାଇଥିବି। ଆଉ ମୁଁ ସେ ସେଇ ଜାଗାରେ ଯଦି ଭାବିବି ଯେ ନାଇଁ। ମତେ ପ୍ରେସର ହେଇଯାଉଛି ମତେ ଅଧିକା ଆକ୍ଲାନ୍ତ ଲାଗୁଛି ତ କିଛି କରିପାରିବିନି ଏ ଏଇଟା ଆମର ଏ
ଆଜ୍ଞା ଆଜ୍ଞା।
ସମୟ ଏଇ ସମୟ ଆମର ଗୋଟେ ଗୋଟେ ସମୟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।
ହୁଁ ବହୁତ ମୂଲ୍ୟବାନ ସୁନ୍ଦର ପଡ଼ିବ।
କରିବାର ଅଛି ସିଏ ନିଜ ଉପରେ ହିଁ ନିର୍ଭର କରେ।
ନାଇଁ ସେଇଟା ତ ଠିକ କହିଲେ ଆଉ ଗୋଟେ କଥା ଗୋଟେ ପ୍ରଶ୍ନଟେ ଆସୁଛି। ଆପଣ ଯେତେବେଳେ ଜବ କରିକି ଯେ ଯେତେବେଳେ ଆସିବେ ଫେରିବା ସବୁ ସାରିଲା ପରେ ଯୋ ଜବର ବୁ କିଛିଟା ସବୁବେଳେ ତ ସମାନ ନ ଥାଉଛି ନା ଜବ୍ ର ପ୍ରେସର ଯା ବି ହେଲେ ଜବ୍ ର ପ୍ରେସର ତାପରେ ର-ରହିଲା ପାଠ ପଢ଼ା ପାଠପଢ଼ି ପଢ଼ି ସାରିଲା ପରେ ଯଦି ଆପଣ ଗମେଣ୍ଟ ଜବ। ପାଇଁ ଯଦି ବି ପ୍ରିପାରେସନ୍ ଗମେଣ୍ଟ ଜବ୍ ପାଇଁ ତ ପ୍ରାୟ ସ-ସମସ୍ତେ ବି ଇଏ କରୁ। କିନ୍ତ ଜବ୍ ଆଉ ଷ୍ଟଡ଼ି ଯେତେବେଳେ ଗୋଟେ ସାଙ୍ଗରେ ଇଏ କରିବା ପାଇଁ ଆପଣ ତ ଗୋଟେ ଗୋଟେ ପ ଇଏ କଲେ କିନ୍ତୁ କିଛି କିଛି ଜାଗାରେ ଏମିତି ବି ହଉଛି ୱାର୍କଲୋଡ଼୍ ଯଦି ପ୍ରେସର ହି ଯିବ ତ ସେ ଜାଗାରେ ନା ପଢ଼ା ପାଇଁ ଇଣ୍ଟରେଷ୍ଟ ରହିବ ନା ଇଏ ପା ପାଇଁ ଇଣ୍ଟରେଷ୍ଟ ରହିବ ମୋ କଥା ବୁଝି ପା ବୁଝି ପାରୁଛନ୍ତି ତ ଯୋଉଟା କହୁଛି ହାଲୋ।
ଦେଖନ୍ତୁ ସାର୍ ପ୍ରତ୍ୟେକ ଚାକିରିରେ ଏବେ ଦେଖନ୍ତୁ ଆପଣ, ଏମିତି କହିପାରିବେନି ଯେ -ନାଇଁ ଗୋଟେ ଘରୋଇ ଚାକିରୀ ହଉ କି ସରକାରୀ ଚାକିରି ହଉ, ଯେ କୌଣସି ଚାକିରୀରେ କେବେ ନା କେବେ କାମରେ ଚାପ ନିଶ୍ଚୟ ଥାଏ, ସେତେବେଳେ ମୋର ପ୍ରାଥମିକତା କଣ ରହିବ? ସବୁବେଳେ ସେ ମୋର ପ୍ରାଥମିକତା ମୋ କାମକୁ ନେଇକି ରାଗୁଛି ମୁଁ କେମିତି ସେଇଟାକୁ ଭଲ ଭାବରେ ସମାପ୍ତ କରିବି ମୁଁ ଯଦି ସେଇ ଜିନିଷକୁ ସମାପ୍ତ ବି ନ କରିବି ମୋ ମନରେ ସେଇ ଜିନିଷଟା କାଲି ରହିଥିବ ଯେ ନାଇଁ ମୁଁ ଏଇ କାମଟାକୁ ସମାପ୍ତ କରିନି ମୋର ପା ପାଠ ପଢ଼ାରେ ବି ମନ ରହିବ ନାହିଁ। ତ ମୁଁ ଫାଷ୍ଟ ଚେଷ୍ଟା ସେଇ ଜିନିଷ କରିବି ଯେ ମତେ କାମଟାକୁ କେମିତି ସମାପ୍ତ କରିବାର ଅଛି କାମ ଶେଷ ହବା ପରେ ଯେତିକି ସମୟ ବି ମିଳିବ ମୁଁ ସେ ସମୟଟାକୁ ପାଠ ପଢାରେ ଦବାକୁ ଚାହିଁବି।
ଆଜ୍ଞା ବହୁତ ଭଲ ହଉଛି।
ସମୟ ହୁଏତ ମୁଁ ପାଠ ପଢାକୁ ଦେଇପାରିବିନି କିନ୍ତୁ ଅଳ୍ପ ସମୟ କିଛି ନିୟମିତ ବି ପାଠ ପାଠ ପଢିକି ମୁଁ ପାଠ ପଢିବା ତ ମୁଁ ମୋର ଜାରି ରଖି ପାରିବି ପ୍ରତିଦିନ। ଗୋଟେ ଏମିତି ବି ଦେଖିକି ଗୋଟେ ଦିନ ବି ଯଦି ଆପଣ ପାଠ ପଢା ଏପଟେ ସେପଟେ ହେସଏ କି ହଉ ହଉ ଗୋଟେ ଦି ଦିନ ତ ତିନି ଦିନ ବେଳକୁ ଇଚ୍ଛା ଟା ଧୀରେ ଧୀରେ ଆମର ମରିଯାଏ ତ ଗୋଟାଏ ଅଧିକ ସମୟ ନ ହଉ ଅଳ୍ପ ସମୟ ପଛ ହଉ କିନ୍ତୁ ଅଳ୍ପ ସମୟ ପାଇଁ ହେଲେଣି ପ୍ରତିଦିନ ସମୟ ଦେବା ଦରକାର ପାଠପଢାକୁ।
ଆଜ୍ଞା ଆଜ୍ଞା ସେଇଟା ସତ କଥା ଆଜ୍ଞା।
ଆମକୁ ସେ ଜିନିଷ ଭଲ ଲାଗିବ ମାନେ ଆମର ଅଭ୍ୟାସ ଗତ ହେଇଯିବ ଗୋଟାଏ ଦିନ ପାଠ ନ ପଢିଲେ ଆମକୁ ଦିନ ଲାଗିବ ଯେ ନାଇଁ ଆଜି ଜମା ପଢିନି ମତେ ଯେମିତି ଭଲ ଲାଗୁନି ସେଇ ଜିନିଷଟା ମନରେ ଆସିବା କଥା। ସେଇ ଜିନିଷ ଯେତେବେଳେ ମନରେ ଆସିବ ନା ଆପଣଙ୍କୁ ଆପଣ ଯୁଆଡ ବି ସମୟ ଟାକୁ ବାହାର କରିପାରିବେ ଯେ ଏତେ ଚାପ ଥିଲେ ବି କାମଟାକୁ କେମିତି ମୁଁ ସାରିବି ତା ସହିତ ମତେ ପାଠ ପଢିବାର ଅଛି।
ହଁ
ସେୟା ସବୁ ହୁଏ। ଆପଣଙ୍କର କଣ ରୁହେ ମତାମତ?
ନାଇଁ ମୋର ମତେ କହୁଛି ଜୀବନ ଟା ହଉଛି ସଂଘଷ ଜୀବନ ହେଲା। ଆଉ ଏ ଜିନିଷ ଏ ଯବନତାରେ ଯଦି କିଛି ସଂଘର୍ଷ କରିବନ ସବୁ ଜିନିଷ ଯଦି ମାନେ ଲେଜ଼ନେସେ ଯଉ କହୁଛନ୍ତି ଅଳୁସୁଆ ଯ କରୁଛନ୍ତି ନାଇଁ ଆଜିକାଲି ଯୋଉ ଗୋଟେ ଯୋକ କହୁନାହାନ୍ତି କି? ଗୋଟେ କାମକୁ ଆଗକୁ ବୁଝେଇବା ମାନେ ଆଜିର କାମ କାଲିକି ବଢ଼େଇବା ନାଇଁ ଆଜି ନାାଇଁ କାଲି କରିବା। ଆଜି ନାଇଁ କାଲି କରିବ। ଏ ଯେଉଁ ରହୁଛି ଆମର ଯେଉଁ ଇଂଲିଶ ୱାର୍ଡ଼ରେ ଯେଉଁ ରହୁଛି ପ୍ରକାଶ କନେସନ୍ ସେଇଟା ଟିକେ ବନ୍ଦ କରିକି ସେଟାକୁ ହଟେଇକି ନାହିଁ ଆଜି କାଲି ମୁ କହିବା କଥା ହେଉଛି ହଁ କାଲିର କାମ ଆଜି କର ଆଜିର କାମ ଏବେ କର ଯଉ ଯୋଉ ଡେକୋ ଏବେ କର ହଁ।
ଏମିତି ହୁଏ ନା ଆମର ଏମତି ହୁଏ ଦେଖିବେ ହଁ ମୁଁ ଆଜି ପାଠ ପଢୁନି ଠିକ ଅଛି ମୁ କାଲିଠୁ ଆରମ୍ଭ କରିଦବି ଆଉ କାଲି ଦିନ ଟା ଗଲା ଠିକ ଅଛିଁ ତା ପର ଦିନ ଠୁ ଆରମ୍ଭ କରିବି ଏଇ ମନ ଭାବ ଯଦି ଆସିଲା କିଛି କରିବଏନି ଆପଣ ଯେମିତି କହିଲେ ନା କାଲିର କାମ ଆମେ ଆଜି କରିବା ପାଇଁ ଚେଷ୍ଟା କରିବା ଆଜିର କାମକୁ କେମିତି ଏବେ ହି ହେଇପାରିବ ସେଇ ଜିନିଷ ଯଦି ଆମ ମନରେ ରହିଲା ତ ଆମେ ସବୁ କିଛି କରିପାରିବା ଦି ଦିଟା ଜିନିଷକୁ ବି ଆମେ ସମ୍ଭାଳି ପାରିବା।
ସେଇଟାରୁ ସମ୍ପୂର୍ଣ୍ଣ ଭାବ
ଆଜ୍ଞ।
ହୁଁ ଏତି ମାନେ ଆପଣଙ୍କ ସହିତ କଥା ହେଇକି ବୋହୁତ ଖୁସି ଲାଗେ। ଖୁସି ଲାଗିଲେ ତାପରେ କିଛି କିଛି ଜିନିଷ ବି ମୋତେ ଅନୁଭୂତି ବି ମିଳିଲା ଉତ୍ସାହିତ ବି ମିଳି ନାଇଁ ମୁଁ ଦି ହଜାରରେ କିନ୍ତୁ ମୋର କି ଜବ ହ ଜବ ହ କିଶ ପ୍ରାୟରିଟି
ଆଜ୍ଞା ଚାକିରୀ ସହ ଆପଣ ପାଠ ପଢା ପାଇଁ ପ୍ରସ୍ତୁ ଛନ୍ତି ମାନେ ପରୀକ୍ଷା ସରକାରୀ ଚାକିରୀ ପାଇଁ ଆପଣଙ୍କ ସହ କଥା ହେଇକି ବୋହୁତ ଭଲ ଲାଗିଲା। ଧନ୍ୟବାଦ।
ଆଜ୍ଞା। ଶୁଭ ରାତ୍ରି।